ଆଜ୍ଞା କୁହନ୍ତୁ।
ହଁ ଆଛା ଆପଣଙ୍କର କଣ ପୁରା ପ୍ରପର ଯାଜପୁର ଟାଉନ ମାନେ ନିଜର ଘର। ଘର ନା ଗାଁ ରେ ଆଉ କୋଉଠି ଘର- ଅଛି ନା ଆପଣ ସେ ହଁ ସେଇଠି ହିଁ ପିଲା ବେଳୁ ରହିଆସିଛନ୍ତି ମାନେ ଏମତି ବାପା ଜେଜେ ସମସ୍ତେ ର ରହି ଆସିଛନ୍ତି।
ନା ନା ଆମ ଘରଟା ଆକ୍ଚୁଆଲି ଏଠି ନୁହେଁ ଆମ ଘରଟା ଉଁ ମାନେ ଆଉ ଗୋଟେ ଗାଁ ରେ ଟାଉନ୍ ରୁ ବହୁତ ଦୂର। ହଁ ଆମେ ଏଠି ରହୁଛୁ ପଢାପଢି ପାଇଁ ଆଉ। ପଢାପଢି ମାନେ ରହି ଆସିଛୁ ନା କିଛି ବର୍ଷରୁ ତ ଏଇ। ଏଠି ଏବେ ତ ଏଇଠିି ଅଛୁ ଗାଁରେ ଆଉ କିଛି ମାନେ ଘର ନାହିଁ ମାନେ ଫ୍ୟୁଚରରେ ଯିବାର ପ୍ଲାନ୍ ଅଛି। କିନ୍ତୁ ଏବେ ତ କିଛି ନାହିଁ ଏବେ ଏଇଠି ହିଁ ଅଛୁ।
କୋଉ ପରିବେଶ ଟା ବେଶୀ ଭଲ ଲାଗେ?
ମତେ ତ କହିବାକୁ ଗଲେ ଗାଁ ପରିବେଶ ହ ଭଲ ଲାଗେ ମୁଁ ସେଠି ବେଶୀ ରହିନି ମାନେ ଆମ ଗାଁ ରେ। କିନ୍ତୁ ସେଠି ଯୋଉ ସେଠି ମାନେ ଆମ ସେଟା ନଈ କୂଳିଆ ଜାଗା ଟା ନା ସେଠି ଯୋଉ ନଈ ଆଉ ଗାଁ ସେଠି ମନ୍ଦିର। ମାନେ ଶାନ୍ତ ପରିବେଶ ଆଉ ବହୁତ ଭଲ ଲାଗେ କିନ୍ତୁ ସେଠି ରହିବାକୁ ତ ମତେ କେବେ ସୁଯୋଗ ମିଳିନି। କାହିଁକି ନା ଆଜି ପର୍ଯ୍ୟନ୍ତ ମାନେ ମୁଁ
ପାଠରୁ ତ କେବେ ମିଳିନି ମତେ ଫୁର୍ସତ୍ ଆଉ ସେଠି ସାଙ୍ଗେ ରହିବା ପାଇଁ କିନ୍ତୁ ମୁଁ ଯା ଚି ଉଁ ଜନ୍ମାଷ୍ଟମୀ। ସେଠି ଯୋଉ ଗୋଟେ ମନ୍ଦିର ଅଛି କୃଷ୍ଣଙ୍କ ମନ୍ଦିର ସେଠି ପ୍ରତି ଜନ୍ମାଷ୍ଟମୀରେ ଯୋଉ ପୂଜା ହୁଏ ତ ଆମେ ସେଇଠିକି ସେଇ ବର୍ଷରେ ଥରେ ହିଁ ଆମେ ଯାଉ ମାନେ କିନ୍ତୁ ବାପା ସାନ ବାପା ଏମାନେ ସବୁ ଯାଆନ୍ତି ସେଠିକି ଉ ପ୍ରାୟ ଦେଖା କରିବା ପାଇଁ ଯାଆନ୍ତି। କିନ୍ତୁ ସେଠି ଆମର ଆଉ କି ରହୁ ବି ନାହାନ୍ତି ଏଠି ହିଁ ରହୁଛି।
ଆଛା ଆ ଛା ଆଉ ଏମିତି ଛୁଟିରେ ଯାଉଥିବେ ଆଉ।
ହଁ ଛୁଟି ରେ କେବଳ ବୁଲାବୁଲି କରିବା ପାଇଁ ଯାଉ। କି ଯେହେତୁ ସେଠି ଘର ନାହିଁ ହିଁ ଆମର ନିଜର ତ ଆମେ ରହିପାରୁନା ସେଠି
ହୁଁ ଏଇନା ପ୍ରାୟ ପିଲା ମତେ ବି ଗାଁ ପରିବେଶ ହିଁ ଭଲ ଲାଗେ ଯେହେତୁ ମୁଁ ପିଲା ଦିନୁ ଗାଁରେ ରହିଛି। ଏବେ ମତେ ଗାଁ ପରିବେଶ ଆଉ ପୁରୀ।
ଆଛା ଆଛା।
ତ ସେଥିପାଇଁକା ଗାଁ ରେ ବେଶୀ ଭଲ ଲାଗେ କିନ୍ତୁ ପିଲାଙ୍କୁ ପଚାରିଲେ ସେମାନେ ବେଶୀ ପ୍ରିଫର କରନ୍ତି ସହରରେ। ରହିବା ପାଇଁକା ନା କାହିଁକି ନା ସବୁ
ସେଠି ଉପଲବ୍ଧ ଥାଏ। ଉଁ ଆଉ ସେଇ ଜିନିଷ ଟା ସବୁ ଲୋକଙ୍କୁ ସେଇ ଜିନିଷ ବହୁତ ଭଲ ଲାଗେ ଉଁ ସେଇଟା ଗୋଟେ ପ୍ରକାର ସହରର ସହରରେ ରହିବାରେ ସେଇଟା ଗୋଟେ ପ୍ରକାର ଅ ଭଲ ସାଇଡ ଦେଖିବାକୁ ଗଲେ ସେଇଟା ଗୋଟେ ପ୍ରକାର ଭଲ ସାଇଡ ସହରରେ ରହିବାର କିନ୍ତୁ ସହରର ଯୋଉ କୋଳା ଳ ଆଉ ସହରର ଯୋଉ ଆ। ସେ କିଛି ତ ମାନେ ପ୍ରାକୃତିକ ତ ସହରରେ କିଛି ମିଳିବନି ମିଳିବ। ବହୁତ କଷ୍ଟ ଯାହାବ ମିଳିବ ଆପଣ କିଣିବେ ଆଉ ରାସାୟନିକ ସହିତ ହିଁ ମିଳିବ କିନ୍ତୁ ଲୋ ଲୋକମାନଙ୍କୁ ଯେହେତୁ ଲୋକମାନେ ସୁବିଧା ହିଁ ସବୁବେଳେ ଖୋଜୁଛନ୍ତି ତ ତାଙ୍କୁ ପ୍ରାୟ ତ
ସହରରେ ହିଁ ଭଲ ଲାଗୁଚି। ତାପରେ ଆଉ ଗୋଟେ କଥା କି ସହରରେ ରହିଲା ବେଳକୁ ଲୋକମାନଙ୍କୁ ମାନେ ଚାକିରି ର ଚାକିରୀଟା ସହରରେ ବେଶୀ ଭଲ ସହଜରେ ଲୋକମାନଙ୍କୁ ମିଳିଯାଉଛି ଗାଁରେ ର ମିଳିଲା ବେଳକୁ ଲୋକମାନେ ପାଠ ପଢିକି ମଧ୍ୟ ଅ ଲୋକମାନେ ସେମିତି ବେକାରୀ ରହିଯାଉଛନ୍ତି। ତ ସେ କିଛି ଲୋକ ସେଇ ଇଛାରେ ବି ସହରକୁ ପଳେଇ ଆସୁଛନ୍ତି ଗାଁ ଛାଡିକି।
ହୁଁ ସମସ୍ତେ ଏବେ ତ ନିହାତି ଚାକିରି ଦରକାର ଜଣ ଗୋଟେ ମଣିଷ ବଞ୍ଚିକିରି ରହିବାକୁ ହେଲେ ତା ପାଇଁକା କାମ ଗୋଟେ ଟା ନିହାତି ଦରକାର ଆ ଉ। ଅ ଏବେ କଣ ଚାଷ କରି ଏବେ ସମସ୍ତେ ଟଙ୍କା ରୋଜଗାର କରିବା ଉପରେ ଅ ଅଧିକରୁ ଅଧିକ ଟଙ୍କା ରୋଜଗାର କରିବା ଉପରେ ଯେହେତୁ ପ୍ରାଧାନ୍ୟ ଦଉଛନ୍ତି। ସେଥିପାଇଁ ଚାଷକୁ ଉଁ ଉଁ ଅଣଦେଖା କରିଦଉଛନ୍ତି ପୁରା ଆଉ ସେମାନେ ଚାହୁଁଛନ୍ତି ଆମେ ସହରରେ ଆସିକି
ଆରାମଦାୟକ ଜୀବନ ହଁ ଆରାମଦାୟକ ଜୀବନ ଜି ଯିବା ପାଇଁ ସେମାନେ ଚାଷକୁ ତ ଏବେ ବହୁତ ଲୋକ ମାନେ ସେଇଟାକୁ ବହୁତ ଛୋଟ ଭାବୁଛନ୍ତି ଆଉ ସେଟାକୁ ମାନେ ଭଲ କାମରେ ଗୋ ଗୋଟେ କେହି ମାନେ ଭାବୁନାହାନ୍ତି କି ସେଇଟା ଗୋଟେ ଭଲ କାମ ଆଉ ତାର ଯୋଉ ଟି ଟା ମୂଲ୍ୟବୋଧଟା କେହି ବୁ
ବୁଝି ପାରୁନାହାନ୍ତି ଆପଣ ଦେ ଦେଖନ୍ତୁ ଆପଣଙ୍କ ବାପାଙ୍କ ବୟସକୁ ବୟସର ଲୋକଙ୍କୁ ଯଦି ପଚାରିବେ ସେ ଆମେ ମାନେ ଯେତିକି ଚାଷ କରୁଥିଲେ ଏବେ ଆମ ବୟସକୁ ପାଖାପାଖି ଆଗୁକୁ ଆଗା ମି ପିଢି ଯେତି ଯୋଉମାନେ ରହିବେ ସେମାନଙ୍କୁ ଚାଷ ବିଷୟରେ ପଚାରିଲେ ସେ କେବେ ରାଜି ହେବେ ଚାଷ ପାଇଁକା?
ନା ବିଲକୁଲ ସେମାନେ ମାନେ ଉ ସେମାନେ ତ ଚା ଚାଷ ବିଷୟରେ ପ୍ରଥମ କଥା ସେମାନେ ରାଜି ହେବେନି ଦୁତୀୟ କଥା ସ ସେମାନଙ୍କର ଯୋଉମାନେ ଅଛନ୍ତି ବାପ ପା ହୁଅନ୍ତୁ ମା ହୁଅନ୍ତୁ ସେମାନେ ବି ଚାହାନ୍ତିନି କି ତାଙ୍କ ପିଲାମାନେ ଏଇ ଚା ଚାଷ କରନ୍ତୁ ସେମାନେ ଚାହାନ୍ତିକି ତାଙ୍କ ପିଲାମାନେ ବହୁତ ଟଙ୍କା ରୋଜଗାର କରନ୍ତୁ ବହୁତ ଆରାମ ଆରାମଦାୟକ ଜୀବନ ଜିଅନ୍ତୁ ସେମାନେ ତାପରେ ସେ ଆଉ ଗୋଟେ କଥା କି ଯୋଉ ଆମ ବାପା ମାନଙ୍କ ପିଢି ସେମାନେ ଚାଷରେ ଯୋଉ କଷ୍ଟ ଟା ଦେଖ ଦେଖିଛନ୍ତି ଯେହେତୁ କ ଚାଷରେ ଏତେ ଆମ ଇଣ୍ଡିଆ ଏ ଏବେ ଏ ଏବେ ଧୀରେ ଧୀରେ ଆଧୁନିକତା ଆପଣାଉଛି ଯେ କୃଷିରେ କିନ୍ତୁ ଯେହେତୁ ଆଗରୁ ସେ ସବୁ ନଥିଲା। ତ ପେ ମାନେ ଅଭିଭାବକ ମାନେ ବି ଚାହୁଁନାହାନ୍ତି କି ତାଙ୍କ ପିଲାମାନେ କରନ୍ତୁ ବୋଲି ଏ ସେଥିପାଇଁ ବି କିଛି ପିଲା କରୁନାହାନ୍ତି।
ସେମାନଙ୍କ ହଁ ବାପା ମାମ୍ ବା ପଙ୍କ ମାନଙ୍କୁ କଣ ସେମାନଙ୍କୁ ଅଧିକ ଶାରୀରିକ ପରିଶ୍ରମ କରିବାକୁ ସେତେବେଳେ ପଡୁଥିଲା ହଳ ଲଙ୍ଗଳରେ ବେଶୀ ଚାଷ କରିବାକୁ ପଡୁଥିଲା। ତାପରେ ଏ ଇ ଏବେ ଗୋ କଣ ହଉଛି ନା ଧାନ କାଟିବା ପାଇଁକା ମେସିନ ବାହାରି ଗଲାଣି। ଚାଷ କରିବା ପାଇଁକା ମେ ସେ ସେତେବେଳେ ଧାନ କାଟିବାକୁ ହେଲେ ଲୋକମାନଙ୍କୁ ମଜୁରୀ ଦେଇକିରି ସେମାନେ ଧାନ କାଟୁଥିଲେ। ବାନ୍ଧୁଥିଲେ ଧାନ ବାଡେଇବା ପାଇଁକା ବି ସେମାନେ କଣ ସେ ତ ଯୋଉ ମୁଁ ଦେଖିଛି ପଥର ପକେଇକି ତାକୁ ବାଡଉଥିଲେ। ଏବେ ତ ମେସିନ ଚଲେଇ ଦେଲେ ବିଲରେ ସେ ଧାନ ଅଲଗା ଆଉ
ଛଣ ଅଲଗା କ ହଁ। ଧାନ ତ ଏବେ ତ ଚାଷର ଆରମ୍ଭରୁ ଶେଷ ଯାଏଁ ସବୁ ମେସ ସିନ ହିଁ କରୁଛି ମାନେ ଧାନ ବୁଣିବାଠୁ ହଳ କରିବା ଠୁ ଆରମ୍ଭ କରି ଧାନ ଅ ଅମଳ କରିବା ପରେ ଧାନକୁ ଧାନରୁ ଚାଉଳ ବାହାରିବା ପର୍ଯ୍ୟନ୍ତ ସବୁ ତ ମେସିନ୍ ହିଁ କରୁଛି ଏବେ ମାନେ ହାତ ଅ ଅ କାମ ଆଉ କି କରୁ ବି ନାହାନ୍ତି। ଆଉ ଏସବୁ ବି ଧୀରେ ଧୀରେ ଲୋପ ବି ପାଇଗଲାଣି ମାନେ ଏସବୁ କାମ କେହି କରିବା ପାଇଁ ପସନ୍ଦ କରୁନାହାନ୍ତି ତାପରେ ଏସବୁ କାମ ଯେହେତୁ ଟିକେ ଶାରୀରିକ ପରିଶ୍ରମ ଅଧିକ ହୁଏ ଏସବୁ କାମ କୁ ଏସବୁ କାମ ଆଉ ଲାଭଦାୟକ ବି ଏବେ ନାହିଁ। ଉଁ ଏବେ ଏସବୁ କାମ କଲେ ମାନେ କୃଷିରେ ଯୋଉମାନେ କରିବେ ସେମାନେ କିଛି ଲାଭ ବି ପାଇବେନି। ତ ଏଇ କେବଳ କୃଷି ନୁହେଁ ପ୍ରାୟ ସବୁ ହସ୍ତଶିଳ୍ପ ବି ମାନେ ବହୁତ ଲୋପ ପାଇଲାଣି ହଁ ହସ୍ତଶିଳ୍ପ କୁ କେହି ଅ ଅଧିକ କ ଗୁରୁତ୍ଵ ଦଉନାହାନ୍ତି ଅ ଯୋଉମାନେ ହସ୍ତଶିଳ୍ପ ଜାଣିଛନ୍ତି ତାଙ୍କ ପୂର୍ବ ପୁରୁଷ ମାନ ନେ ଜାଣିଥିଲେ ସେମାନେ ବି ଆଉ କରିବା ପାଇଁ ଚାହୁଁନାହାନ୍ତି କିନ୍ତୁ କାରଣ ହସ୍ତଶିଳ୍ପ ସେମାନେ ଯାହାବି ବନଉଛନ୍ତି। ଲୋକ ଉଚିତ ଦାମ୍ ଦେଇକି କିଣିବାକୁ ବି ଚାହୁଁନାହାନ୍ତି ତାଙ୍କୁ ଅ ମାନେ ନେ ତିଆରି ହେଇସାରିଥିବା ଜିନିଷ ଯୋଉଗୁଡିକ କମ ଦାମ ରେ ମିଳୁଛି। ଆଉ ଆଧୁନିକ ଜିନିଷ ବାହାର ଦେଶ ର ଜିନିଷକୁ ଆପଣେଇଥିବା ଜିନିଷ ଗୁଡା ତାଙ୍କୁ ବେଶୀ ପସନ୍ଦ ଆସୁଛି ଆଉ ଆମ ହସ୍ ଶିଳ୍ପ ଗୁଡିକ ତାଙ୍କୁ ପସନ୍ଦ ମାନେ ସେମାନେ ଚାହୁଁନାହାନ୍ତି ଆଉ ତାଙ୍କୁ ତାର ଅ ମହତ୍ଵ ଯେହେତୁ ଜାଣିନାହାନ୍ତି ତାର ପ୍ରାଇସ୍ ତାଙ୍କୁ ମାନେ ବହୁତ ଦାମ ବହୁତ ଅଧିକ ଲାଗୁଛି ଆଉ ସେମାନେ କିଣୁନାହାନ୍ତି ତା ତାପରେ ଯେହେତୁ କିଣୁନାହାନ୍ତି ଆଉ ହସ୍ତଶିଳ୍ପୀ ମାନେ ସେ ସବୁ ବନେଇବା ପାଇଁ ବି ଆଉ ଆଗ୍ରହ କରୁନାହାନ୍ତି କାର କାରଣ ସେମାନେ ବହୁତ କ୍ଷତି ପାଉଛନ୍ତି ଏସ ଏଥିରୁ।
ହଁ ତାଙ୍କୁ ତାଙ୍କର ପରି ପାରିଶ୍ରମିକ ସେତିକି ମିଳୁନି। ତ ସେଥିପାଇଁକା ସେମାନେ ବି ଆଉ ଏତେ ଆଗ୍ରହ ପ୍ରକାଶ କରୁନାହାନ୍ତି। ଯଦି ତାଙ୍କୁ ଉଚିତ ପାରିଶ୍ରମିକ ମିଳନ୍ତା କାହିଁକିନା ହସ୍ତଶିଳ୍ପ ତ ସେମାନେ ପରିଶ୍ରମ ଅଧିକ କରନ୍ତି ନା ଆଉ ମେସିନ୍ ତାଙ୍କର ସେଟା କଣ ସମୟ ସେତିକି ଦିଅନ୍ତି ସେ ପରିଶ୍ରମ ସେତିକି ଦିଅନ୍ତି। କିନ୍ତୁ ଆମର ଲୋକମାନେ କଣ ନା ଭଲ ଜିନିଷ ଚାହାନ୍ତି। କିନ୍ତୁ କମ ଦାମରେ ଯାହାନ୍- ତ ସହରରେ ଯାହାବି ଶସ୍ତାରେ ମିଳୁଛି ଆଉ ସେମାନେ ଦେଖୁଛନ୍ତି ତା ଠାରୁ ଆମେ ଏଇ ସବୁ ଜିନିଷ କାହିଁକି ଏ ଏଇ ନ ନ କି ନିବୁ?
ତାପରେ ଏ ଆଉ ଆମ ଆମ ପିଢିର ପିଲାମାନେ ସେମାନେ ହସ୍ତଶିଳ୍ପ। କୁ ଆପଣାଉ ନାହାନ୍ତି ଏଥିପାଇଁ କି ସେମାନେ ଅ ସମାଜରେ ମାନେ ସମାଜରେ ସମସ୍ତଙ୍କ ସହିତ ମିଶିବା ପାଇଁ ଆଉ ସମସ୍ତ ଙ୍କୁ ଦେଖେଇବା ପାଇଁ ସେମାନେ ଆଧୁନିକ ତାକୁ ଆପଣେଇ ନଉଛନ୍ତି ଆଉ ଆଧୁନିକ ଜିନିଷ କୁ ବ୍ୟବହାର କରିବା ପାଇଁ ପସନ୍ଦ କରୁଛନ୍ତି ଆଉ ସେମାନଙ୍କୁ ଲାଗୁଛି କି ଆମେ ଯଦି ଆଧୁିକ ଜିନିଷ ନ ଆପଣେଇବୁ ଆଧୁନିକ ଜିନିଷ ବ୍ୟବହାର ନ କରିବୁ ତାହେଲେ ଆମେ ସମାଜରେ ସମସ୍ତଙ୍କ ମିଶି ପାରିବ ନାହିଁ ଏମି ଏରିଜ ଏଇ କାରଣ ପାଇଁ ବି ଅ ହସ୍ତଶିଳ୍ପ ଅ ଆଗୁ ଆଗେଇ ପାରୁନି।
ଆଧୁନିକତା ଭିତରେ ବି ପୁରାତନ ପରମ୍ପରା ଚାଲିଚଳଣ ଚିନ ଚିତାଧାରାକୁ ଆମେ ସମ୍ମାନ ଦବା ଦରକାର।
କିନ୍ତୁ ଏବେକା ପିଢିର ଲୋକ ତ ହୁଁ ଏସବୁ ଭୁଲ ମାନେ ଏ ସବୁ ମୂଲ୍ୟବୋଧ ତ ବୁଝୁନାହାନ୍ତି। ନ୍ତି ଆଉ ଭୁଲିବାକୁ ବି ଲାଗିଲେଣି ଆଉ ଅ ଏଟା ବି ଅ ଆମ ପୂର୍ବ ପିଢ ପିଢିର ବି କର୍ତ୍ତବ୍ୟ କି ଯୋଉ ତାଙ୍କ ଆଗାମୀ ପିଢିକୁ ବୁଝେଇବା ଏ ବିଷୟରେ ଅବଗତ କରାଇବା କି ଏଇ ଏଇଟା ଆମ ଆମର ପରମ୍ପରା ଏଇଟା ଆମର ଅ ପୂର୍ବ ପୁରୁଷର କାହାଣୀ ଏ ସବୁ କହୁ ବିି ନାହାନ୍ତି ତ ପିଲାମାନେ ଜାଣୁନାହାନ୍ତି ଆଉ ତା ମୂଲ୍ୟ କୁ ବୁଝି ପାରୁନାହାନ୍ତି ଯାହା ଦ୍ୱାରା
କଥା।
ହଁ।
। । ହଉ ମ୍ୟାଡାମ ଆପଣଙ୍କର ଏତେ ଭଲ ଚିନ୍ତାଧାରା ଶୁଣିକି ବହୁତ ଖୁସି ଲାଗିଲା।
ଥ୍ୟାଙ୍କ ୟୁ ଆପଣ ଆପଣଙ୍କ ସହିତ କଥା ହେଇକି ବି ମତେ ବହୁତ ଭଲ ଲାଗିଲା ମାନେ ଅଁ ଆପଣଙ୍କୁ ମାନେ ଚିନ୍ତାଧାରା କଥା ହବା ମତେ ଆକଲି ବହୁତ ଭଲ ଲାଗିଲା।
ହଉ ଠିକ ଅଛି ଧନ୍ୟବାଦ ରଖୁଛି ଏବେ।
ଆଜ୍ଞା।
ଆ।